ହ୍ୟାଲୋ ହୁଁ।
ତ କଣ କରୁଛ?
ଏଇଠି ମା ଅଟା ଦଳୁଥିଲି ଲୋ।
ଅଟା ଦଳୁଥିଲ? ଆଉ ସନ୍ଧ୍ୟାବେଳେ ଖାଇବା କଣ ହେଇଥିଲା?
ସନ୍ଧ୍ୟାବେଳେ ଆଜି ଦେ ଆଉ ସନ୍ଧ୍ୟାବେଳେ ଆଜି ବିସ୍ ସ୍କୁଟ ଦି ଟା ଖାଇ ଦେଇଥିଲି ଆଉ।
ଓହୋ
ପୁଅ ତାର ଯାଇକି ଟିକେ କଣ ଖାଇଦେଲା ଆଉ ମୁଁ ବିସ୍କୁଟ ଦିଟା ଖାଇଦେଇଥିଲି ଖାଲି ପେଟରେ ରହିଲେ ଗାଧୁଆ ବେଳେ ଭା ଭାତ ଖାଇଥିଲି।
ହୁଁ ହୁଁ ଆଉ କଣ ଗାଧୁଆ କଣ ଖାଇଥିଲ?
ଗାଧୁଆଲେ କରିଥିଲି ଆ ଆଜି ତ ଗୁରୁବାର ଆଇସ
ହୁଁ ହଁ।
କରିଥିଲି ସିଜା ଏଇ ମସୁର ଯା ମୁଗ, ମସୁର ଆଉ ମଣ୍ଡା, ଆଳୁ, ବୋଇତାଳୁ ଝୁଡ଼ଙ୍ଗ, ବାଇଗଣ ସବୁ ପକେଇକି ସିଝେଇ ଦେଇଥିଲି। ସେ ଛୁଙ୍କ ଦେଇଦେଇକି ଜିରା ଗୁଣ୍ଡ ଦେଇଥିଲି।
ହଁ।
ତାପରେ ତୁ ଆଳୁ ଭର୍ତ୍ତା ଟିକେ କରିଦ ନା କଣ କରିବା ଆଳୁ ଭର୍ତ୍ତା ଟିକେ କରିଦେଲି
ଗୁରୁବାର ତ ଆଛା
ଆ ଖାଇଦେଲୁ ବଢି ଦିଟା ଆଉ ଖଟା ଟିକେ ପିଆଜ, କାକୁଡ଼ି ଲେମ୍ବୁ ଆଉ ଆ ଖାଇଦେଲୁ ଆଉ ଆଉ ସନ୍ଧ୍ୟାବେଳେ ବିସ୍କୁଟ ଖାଇଲି ରାତିକି ରୁଟି କରିମି
ହଁ।
ଆଉ ସେ ପୁଅ କଣ ଖାଇବ ତା ଲାଗି ଦିନରେ ସେ କରିଥିଲି ସିଝା ଆଉ ଆଳୁ ଭର୍ତ୍ତା ଅଛି। ଆଉ କଣ ଟିକେ କରିଦେଇକି ଆମେ ଖାଇଦବୁ ଆଉ
ହୁଁ ଅଛି ତାହେଲେ ଗରମ କରିକି ଖାଦ୍ୟଦେବ ଟିକେ
ହଁ। ଅଟା ଏଇ ଚକଟିକି ବସିଥିଲି।
ନଅଟା ଚଉଠି କରିଥିଲି ନଅଟା ବେଳକୁ ରୁଟି କରିବ ନା ଏବେ କରିବ?
ନା ତୋ ନନା ଆସିନାହାନ୍ତି ଦୋକାନରୁ ଆସିଲେ କରିବି ଆଉ ଆଉ ତମେ କଣ କରୁଛ?
ମୁଁ ଏ ବାହାରେ ବସିଛି ଖାଉଥିଲି ତ ଖାଇକି ଆସିକି ବାହାରେ ବସିଛି।
କଣ ଖାଇଲ?
ହ ନିମିକି ଆଉ ଆଳୁଚପ୍ ଆଉ ରସଗୋଲା
ଏତେ କଥା ତମର କଣ କୁଣିଆ ଆସିଥିଲେ କି?
ନା ଆମର ମିଠା ମୁଠି ହେଇଛି ତ ଯାଇଥାନ୍ତା ବାପର ବାଡିକି
ଓହୋ ବାପଘରକୁ ଯାଇନୁକି ଜମାରୁ?
ନାଇଁ ଯାଇଥାନ୍ତୁ ଗୋଡ ଦେଖେଇ ତ ସେଥିପାଇଁ ମିଠା ହେଇଥିଲା।
ଓ ଫାଷ୍ଟ ଥର ଯିବ ବୋଧେ?
ହୁଁ ସେଥିପାଇଁ ମିଠା ସବୁ ହେଇଥିଲା।
ଅ ହଁ କେତେବେଳେ ତିଆରି କଣ କଣ ତିଆରି ହେଇଥିଲା?
ହେଇଛି ପୁରୀ ଗଜା ଆଉ ଯୋଉ ଗଜା ନର୍ମାଲ ଯୋଉ ଗଜା ଆଉ ରସଗୋଲା, ଆଳୁଚପ୍
ହୁଁ।
ହଁ ହଉ ଯୋ ନିମିକ୍ପ୍ରେ। ଆଉ ଲଡୁ
ଆଚ୍ଛା।
ଏଟି କିଛି ହଉନି।
ହ ହଉ ତମେ ତ କାଲି ଯିବ ଆଳୁ ଚପ୍ରରାା ଆଜିଠୁ ବାସି ବାସିଯିବନିଇ।
ନା ଆଉ ବାସି ବିନି ରଖିଦେଇଥିବା ଫ୍ରିଜରେ ଫ୍ରିଜରେ ରଖିଦେଇଥା ବସିବନି।
ହଁ ଏହା ସନ୍ଧ୍ୟାବେଳେ ଖାଇଆ ରାତି କଣ କରିବ।
ରାତିକି ରୁଟି କରିବି ଆଉ ଯୋଉ ଅଛି। କୋବି ଆଳୁ ଭଜା
ହୁଁ।
ଆଉ ଦିନରେ କରିଥିଲି ସବୁ ପରିବା ପକେଇକି ଗୋଟେ ମସଲା ତରକାରୀ ସେ ଟେ ବି ଅଛି ଆଉ ହଁ ଆଉ ଡାଲି ବି ଅଛି।
ଆଉ ଅଛି ଆଉ ଗରମ କରିଦେଇକି ଖାଇଦବ ଆଉ ହଁ।
ହୁଁ।
ଆଜି ଗୁରୁବାରେ ଖୁଡିଙ୍କର ତମର ରୁଟି ଖାଇବ ଆଉ।
ହୁଁ।
ମିକ୍ସଚର ତରକାରୀ କଣ କଣ ପକେଇକି କରିଛ
ମିକ୍ସଚର ତରକାରି ଗାଜର ବିଟ
ହୁଁ।
ଫୁଲକୋବି
ହୁଁ।
ବନ୍ଧାକୋବି, ବାଇଗଣ ଝୁଡ଼ଙ୍ଗ
ହଁ।
ବୋଇତାଳୁ ଆଳୁ ଆଉ ଭଣ୍ଡା ଆଉ ଯାଇ ବି ପଡିିଥିଲା ବୁଟ ଯାଇ
ଓହୋ ମସଲା କଷିକି କଲ ନା ଏମିତି
ନାନା ମସଲା କଷିକି କଲି।
ଓହୋ ଅଦା ରସୁଣ।
ହଁ ଅଦା ରସୁଣ ପିଆଜ ସ ମସଲା ପକେଇକି ଟମାଟୋ ପକେଇକି ଭଲସେ କଷିକି କରିଦେଲି।
ହଁ ସିଝା କରିଥିଲି ଖାଇଦେଲେ ତାପରେ କାଲି ଟିକେ ଉ ଦେଶୀ ଚିକେନ୍ ଖାଇ ଦେଇେଇଛି କି ବେଶୀ ଖାଇ ଦେଇେଇଛି ଆଜି ଟିକିେ ହାଲକା ହେକି ଖାଇଲି ଆଉ
ହୁଁ।
ଆଉ ଦେଶୀ ଚିକେନଟା ଯାହୋନେ ଗରମ
ହୁଁ ଆ ଖରା ଦିନକୁ ବି ଗରମ ହେଇଯିବ ପୁରା ବଡ଼ି
ଉଁ। ସେଦ ଆଜି ସକାଳେ ଖାଲି ଉ ଚା ତ ପିଇବା କଥା ନୁହେଁ ତଥାପି ପିଇଦେଲି ଚା ମୁଢି ବିସ୍କୁଟ ପକାଇକି ଖାଇଦେଲି। ଖାଇ ଦେଇେଇକି ଗାଧୁଆଳେ ହାଲକା କି ସେ ସିଝା ସିଝି କରିକି ଭାତ ଖାଇଲି ମୁଁ ଗଇନି କାଲି ହେବି ଖାଇଦେଇଛି ଆଜି ଟି ଖାଇଦେ ବି ଦେହ ଖରାପ ହେବ।
ହଁ ଆଜି ଟିକେ ହାଲକା ଫୁଲକା ଖାଇବ ସେ ତ
ହୁଁ।
ଆଉ ଆଜି ଗରମ ହଉଚି ଆଜି ଗୁଳୁ ଗୁଳଟା ହଉଚି
ଓହୋ କାଇଁ କହୁଛ ବୁଢି। ଭାରି ଗରମ ମେଘଟା ଉଠେଇଲା ହେଲେ ହେଲାନି।
ହଁ ବା ଭାରି ଗରମ ଅଛି ହଁ ଆମର ଖାଲି ସାପ ବାହାରୁଚନ୍ତି ସବୁଆଡେ
ହଁ ଏ ଗରମକୁ ବାହାରୁଛନ୍ତି ଏ ଗରମକୁ ବା ସା ପ ଉ ଯଉ କଙ୍କଡ଼ା ବିିଛା। ଏ ସବୁ ଜୀବଜନ୍ତୁ ଯୋଉ ଗାତରେ ଥିବେ ସେ ବାହାରିବେ ଗରମ ଆମକୁ ଗରମ ହୁଚି ଆ ତାଙ୍କୁ ସବୁ ଗରମ ହୋଉନେଇନା।
ପାଇଁ ଗରମ କୁ ସବୁ ବାହାରି ଆସୁଛନ୍ତି ପଦାକୁ।
ହୁଁ। ବହୁତ ଜୀବଜନ୍ତୁ କାଲି କିଏ କିଏ ଯିବ ବାପର ବାଡ଼ି।
କାଲି ଇ ଇ କାଲି ଯିବୁନି ବା କାଲି କାନ୍ସସେଲ୍ ହେଇଗଲା ସେ ନାହାଁ ଘରେ କିଏ।
ଓହୋ।
ତ ଆମେ ଯିବୁ ଜଦି ର ସୋମବାର ଆଡକୁ ରବିବାର ଆଡକୁ ଯିବୁ ଆଉ। ସେ ସବୁ ପଳେଇଚନ୍ତି ତ ଗୋଟେ ବାହାଘରିଆକୁ।
ହୁଁ।
ଅ ସେଥିପାଇଁ କ୍ୟାନ୍ସେଲ୍ ହେଇଗଲା କାଲି ଯିବୁନି।
ଅହୋ।
ହଁ ମିଠା ରା ପ୍ୟାକିଂ କରିବନି। ଖେଳେଇ ଦେଇକି ଥୋଇ ଦେଇଥିବ ଆଉ ଆଉ କଣ କରବ। ହଁ। ହଁ ନଗଦ ତିଆରି ତ ଆଉ।
ହୁଁ ତମ ଦେହ ପାହା ସ ତ ଭଲ ଅଛି।
ହଁ ମୋ ଦେହ ଭଲ ଅଛି ଯେ ମୁଁ ଆଜି ଟିକେ ମୁଁ ଯାଇଥିନି ଆମ ଏଇଠି କଣ ହଉଚି କହିଲିନା ଫ୍ରିରେ ଟାଟା ତରଫରୁ ଡାକ୍ତର ଆସୁଚନ୍ତି। ଯାଇଥିଲି ଯାଇଥିଲି ଯେ ପ୍ରେସର ଟା ଟିକେ ଚେକ୍ ନା ପନ୍ଦର ଦିନିରେ ଥରେ ଆସୁଚନ୍ତି।
ଓହୋ।
ଆସୁଚନ୍ତି ଏଠି ଯାହାହେନେଗାଁ ଗହଳି ସବୁ ଦେଖଉଚନ୍ତି ମୋର ଟିକେ ପ୍ରେସର ଟା ଚେକ୍ କରୁଛି ସବୁବେଳେ ପନ୍ଦର ଦିନିରେ ଥରେ। ପ୍ରେସର ଚେକ୍ କରୁଚି ସେ ପ୍ରେସର ହଁ ଆଜି ପ୍ରେସର ମାପିବାକୁ ଯାଇଥିଲି ପ୍ରେସର ହଁ ଅଛି ତଥାପି ଏ ମେଡିସିନ ଦେଇଚି ଖାଉଚି ମେଡିସିନି।
ହଁ ମଝିରେ ମଝିରେ ଚେକପ କରିଦବାଟା ଭଲ।
ହଁ ତଥାପି ଆହୁରି ସୁଗାର ଉଁ ଉଁ ସେଟା ଟେଷ୍ଟେ କରିନେଇଁ।
ହେଲାଣି ଚାରି ମାସେ ଖଣ୍ଡେ ହବ ଯାଇ--' ‌ହେରା କରିବା କଥା ତମ ନନା ମୁଁ ଦି ଜଣ ଯାକ ଯାଇନୁଁ କରିଦେବୁ ଦେଖିଆ ଭାବୁଚି ଏଥର ଯିବି।
ତାପରେ ଗରମ ହଉଚି ଇଆଡେ କାମକୁ ଆଉ ଯାଇ ହଉନି। ରଜ ଆଇଲା ଯାହାହେଲେ ରଜରେ ମିଠା ଫିଠା ସବୁ ଖିଆ ହେଇ ଥିବ ନା ନାଇଁ
ହଁ।
ଆ ସେଇଟା ହେଥିପାଇଁ ଆଉ ଯାଇ ଟିକେ ଟେଷ୍ଟ
କରିଦବ ଟେଷ୍ଟ ଆଉ। ଆଉ ତମ ବାଡି ସବୁ ଗଛ ପଛ ଲଗେଇଛ ନା।
ହଁ ବାଟରେ ଲଗେଇଛି ଭେଣ୍ଡି ଲଗେଇଛି ଆ ହଁ ଟିକି ଟିକିଟିକି ଗଛ ହେଲାଣି ଆମର କଣ କରନି ମାଟିଟା ଭଲ ନୁହେଁ ତ ଏତେ ଗଛ ଗଛ ଭଲ ହଉନି।
ପାଣି ପାଣି ଦଉଛ ନା ଦଉନ? ଖରା ହଉଛି
ଖରା ହଉଛି ଟିକେ ପାଣି ଦିଉଛୁ, ଛୋଟିଆ ଛୋଟିଆ ଗଛ ସବୁ ଉଠି ଆସୁଛି ଆହୁରି ଅଦି ସିଏ ଆମେ ଲଗେଇନୁ ଜହ୍ନି ଆଣିଛୁ
ହୁଁ ବାଡି ନଳୁ ପଛ ଗୋଟେ, ଗୋଟେ ଫଳୁ। ତାର ବାସ୍ନା ଟା ଅଲଗା ଆମେ କଣ ସଟ ଭାର ପକେଇକି କେତେ କରୁଛନ୍ତି। ବାହାରୁ କିଣୁଛନ୍ତି ମାନେ ସେ ସାର
ଏଇ ତମ ନନା ଆହୁରି ଜହନି
ହଁ
ଆଉ କାକୁଡ଼ି, କହୁଥିଲେ ଛଚିନ୍ଦ୍ରା ମୁଁ ମନା କଲି, ମୁ ନା ମୁଁ ଛଚନ୍ଦା ହବନି ଖାଲିଟା ଲଗେଇକି କଣ କରିବା, କିଲଲେ ମାଟିଟା ବାଗ
ଚନ୍ଦୁରା ଖାଅ ହ ଖାଇଛ? ମୁଁ କେବେ ଖାଇନି। ଛ ଚିଟା ର ଭଲ ଲାଗେ ବନ୍ଧା ହେଇ
ନା ବାଗେଇକି କଲେ, ବଢିଆ ଲାଗିବ ନା।
ହଁ ବାଗେଇ କଲେ ବଢିଆ ଲାଗିବ।
ନା ଆଉ ଖାଇଛି।
ସଚିନ୍ଦ୍ରା ବଢ଼ିଆ ଲାଗିବ ଅଛି ଛଚିନ୍ଦ୍ରା ର ପରିବ ଯଦି ବାଗେଇକି ଖାଇବ, ତାର ବାସ୍ନା ଅଲଗା। କିଛି ଲାଗିବନି ସେ ଛତ ଚିନ୍ଦ୍ରା ଭଳିଆ
ସମସ୍ତଙ୍କୁ କଣ ସବୁ ଜିନିଷ ଟା ଭଲ ଲାଗିବ କି?
ହୁଁ ମତେ ପନିର ବି ଗଲେ ତମକୁ ପନିର ଗଲା
ହଁ ପନିର ମୁଁ ଏମିତି ଖାଲି କାହିଁ କିନ୍ତୁ ଭାତ ଭାତରେ ମୋତେ ଭଲ ଲାଗେନି। ରୁଟିରେ ଭଲ ଲାଗେ।
ହଁ ଏତେ ପନିର ଖାଇବାଦବା ତୁ ଭଲ ଲାଗିଲୁ। ତ ଦହି ଭଲ ଲାଗେ, ଆଉ କ୍ଷୀର ବି ଭଲ ଲାଗେ।
ନା ମୋତେ ପନିର ଭଲ ଲାଗେ, ମୁଁ ଭାତରେ ଖାଏନି, କିନ୍ତୁ ରୁଟିରେ ଖାଏ।
ଓହୋ ଚିଲି ପନିର ଯେଦି ଟିକେ ଖାଇବାକୁ ଭଲ ଲାଗିବ।
ହଁ
ଚିଲି ଜାତ ଜିନିଷ ସବୁୁର ଟେଷ୍ଟ ଲାଗେ।
ହଁ
ଓହୋ ଆଉ।
ମୁଁ ଏ ବା ଅଟା ତଳିକି ବସିଥିଲି ବା।
ଓ ହଁ ତ ବସିଛ ବାହାରେ
ହଁ
ହଉ ତାହେଲେ, ତମେ ଯାହା ରୁଟି କରିବ। ଆଉ ମୁଁ ଯାହା ରୁଟି କରିବି ଆଉ।
ହଉ ହଉ ଭଣି।